ତରେ
ଓ ମିସ୍ କା କା ଆଣିଲ?
କଁ କରୁଥୁଲେ ଆପଣ?
ବର୍ଷା ପାଗ ଥିଲା ସେଣୁ କରି ଦିନ ସାରା ବର୍ଷା ଲାଗି ରହିଚି ଦିନ ବେଳେ ଏବେ ଟିକେ ଛାଡି଼ଛି।
ଉଁ ହୁଁ।
ହୁଁ ହୁଁ ଆପଣ କଣ କରୁଚନ୍ତି?
ନାଇଁ ଯେ ଆମପଟେ ବି ବର୍ଷା ଲାଗି ଖିଆ ପିଆ ସରଲା। ଏବେ ବସଥିଲି ଆଉ ମେଘ ବି ଆମ ପଟେ ବି ବର୍ଷା ଲାଗି ରହିଛି। ଦି ତିିନ୍ ଦିନ୍ ହେଲା ଏଇନା ଟିକେ ଦେଖେଇଚି ପାଗ। ଛାଡ଼ୁଚି। ହଁ ଆପଣଙ୍କ ଆଡ଼େ ଧାନ ଡୁଡ଼ୁ ଲଗେଇ ସାଇଲେଣି?
ହେଇ ସାଇଲାଁ ଆଜ୍ଞା?
ଆପଣଙ୍କ ଆଡ଼େ ଧାନ ଲଗେଇ ସାଇଲେଣି?
ଏ ହଁ ଆମର ତଳି ପଡି଼ଚି ଧାନ ହେଇନି ଯହେତୁ ଟିକେ ବର୍ଷା ହେଇନଥିଲା ଖରା ପାଗ ଦେଇଥିଲା, କରି ଧାନ ଲଗା ହେଇନଥିଲା। ଏବେ ହବ। ଏ ତଳି ପଡି଼ଚି ଆଉ କେତେ ଦିନ ଗଲେ ଗଛ ହେଲେ ଧାନ ଲଗା ଧାନ ରୁଆ ହବ
ହଁ ଏବେ କଁ କରୁଚନ୍ତି, ପଢ଼ାପଢ଼ି ଚାଲିଚି ନାଁ ପଢ଼ା ସରଲାଣି?
ହଁ ପଢ଼ାପଢ଼ି ଚାଲଚି। ହ
ପୁଣି ଆଉ ହଁ। ଆପଣଙ୍କ ଆଡ଼େ କଣ କେନ୍ତି ହୁଏ ପର୍ବପବାଣୀ ଏଚ୍ ସଉ?
ମୋର ଦଶହରା, ଦୀପାବଳି, ଗଣେଶ ପୂଜା କାଳୀ ପୂଜା କାର୍ତ୍ତିକ ପୂର୍ଣ୍ଣିମା ଏମ୍ ଉଁ ସେ ସଉ ପର୍ବପବାଣୀ ବୋହୁତ୍ ଭଲସେ ଏମିତି ହୁଏ। ଆପଣଙ୍କ ଆରେ କଣ କେମତି ପବ ହୁଏ ପାଣି
ଆମପଟେ ବି ସେ ହୁଏ କାର୍ତ୍ତି ଏବେ ତ ଦୋଳିଗଲା। ତାପରେ ଦୋଳିରେ ଆମର ଏଠି ବାଦିପାଲା ହୁଏ, ତିନିଦିନ ଆଙ୍କ ଦୋଳି ତିନି ଦିନ ଆଙ୍କ
ଛଅଦିନ
ଆଉ ତାପରେ ଏବେ ଦୋଳି ପରେ ଏବେ ଆମର ଗଲା ଆଗୁକୁ ଆସୁଚି ଚିତାଲାଗି ଅମାବାସ୍ୟା ଆମର ଚିତାଲାଗି ଅମାବାସ୍ୟାରେ ଅଁ ଚ ଚକୁଳି ପିଠା ହବ ସେଇଟା ସେ ପିଠାଟା ନୋଉଟା ହବନି ଏଁ ସେଇଟା ଗେଣ୍ଡା, ଶାମୁକାକୁ ଦିଅନ୍ତି ଖାଇଆ ପାଇଁ ଚଷାଙ୍କର ହେଲା କହିବେ ଶାମୁକା ଗେଣ୍ଡାକୁ ଦେଲେ ସେ ଯୋଉ ଚଷା ଯୋଉ କାମ କରିବ ବର୍ଷା ତାଙ୍କର ସିଏ ଗୋଡ କାଟିିବନି ବୋଲି କାଟ ନା ଦିଅନ୍ତି ପିଠା ନେଇକି ଦିଅନ୍ତି। ବିଲରେ ତାପରେ
ତାପରେ ଖୁଦୁରୁକୁୁଣି ଓଷା ଆଉ ତ ଖୁଦୁରୁକୁୁଣି ଓଷା ଆମ ଏଇ ପାଞ୍ଚ ପାଳି ହୁଏ, ପାଞ୍ଚ ପାଳି ପାଞ୍ଚ ପାଳିରୁ
ପାଞ୍ଚ ପାଳି ପାଞ୍ଚ ପାଳିଆଙ୍କ କରନ୍ତି, ପାଞ୍ଚ ପାଳି ରାତିକରୁ ବାରଟା ଗୋଟେ ବେଳକୁ ଫୁଲ ତୋଳିକି ତୋଳି ଯାଆନ୍ତି, ତାପରେ ଆସିକି ଫୁଲ ହାଳ ସକାଳୁ ଗୁନ୍ଥିବେ। ଗୁନ୍ଥିକି ସନ୍ଧ୍ୟାବେଳକୁ ପୂଜା କରନ୍ତି ମା ଙ୍କର, ମଙ୍ଗଳ ମାର ପୂଜା କର
ବହୁତ ଭଲ ବହୁତ ଭଲ।
ମାଙ୍କର କଣ ଗୋଟେ ସାଉଣ୍ଡ ହଉଛି ଆପଣଙ୍କର?
ହଁ।
ଭାଇବ୍ରେସନ ହେଲା ଭଳିଆ କଣ ଶୁଭୁ, କାଟିଦିଅ ନହେଲେ କଲ ଟା ଏଇଟା
ହଁ ହଁ ଏବେ କୁହନ୍ତୁ କୁହନ୍ତୁ କଣ ସବୁ?
ତା ପଛକୁ ଆମର ସେଟା ସନ୍ଧ୍ୟାବେଳକୁ ପୂଜା କରନ୍ତି, ତା ପଛକୁ ସେ ମ ମଙ୍ଗଳା ମା ର ଖଇ କାକୁଡି ହେଲା ମେନେ ଭୋଗ ତାଙ୍କୁ ଭୋଗ ଦେଇକି ତା ପରଦିନ ସକାଳୁ ନେଇକି ନଈ ହଉ ଆମର ଏଠି ନଈ ଅଛି ନଈରେ ନେଇକି ପ ନଈରେ ନେଇକି ପକାନ୍ତି ତା ପଛକୁ ଭୋଗ କରିକି ଆଣିକି ଏପଟେ ଯେତେ ସବୁ ଲୋକଙ୍କୁ ଦିଅନ୍ତି ଭୋଗ ବସ ହ
ଉଁ ହୁଁ। ଆଉ ରଥଯାତ୍ରା କେମିତି କଣ?
ରଥଯାତ୍ରା ହଁ ହୁଏ ଆମ ଗାଁରେ ହୁଏନି ପାଖ ଗାଁରେ ର ଥ କରନ୍ତି ଭାରି ଆମେ ଯାଉ ଦେଖିଆ ପାଇଁ। ଯେହେତୁ ଓଡ଼ିଆଙ୍କର ରଥଯାତ୍ରା ହେଲା ସବୁଠୁ ବଡ଼ ବଇ ଅଳ୍ପ।
ଉଁ।
ହଁ ତାପରେ ଆମର ଏପଟେ ଗୋଟେ ଆମର ହନୁମାନଙ୍କର ପୂଜା ହୁଏ, ପାଞ୍ଚ ଦିନ କାଳ ପୂଜା ହୁଏ। ଆଉ ସେ ହେଲା ହୁଏ ଅଗିରା କମେଇ ବେଳକୁ ହୁଏ ଅଗିରା କମେଇ। ଗଲା ଦି ଦିନେ ହୁଏ। ଏ ଆଉ ପାଞ୍ଚ ଦିନିଆ ପ୍ରଥମ ଦିନ କଳସ ଆମେ ଯାଇକି ବୁଡାଉ, ବୁଡେଇକି ଆସିକି କଳସ ରଖୁ ରଖିକି ଘରୁକୁ ଆସୁ ତା ପରଦିନ ତ ଦ୍ଵିତୀୟ ଦିନ ତ ସୂର୍ଯ୍ୟ ପୂଜା, ଗୋ ପୂଜା ହୁଏ। ଆଉ ସେ ଦିନ ରାତିରେ ସବୁ ପାଲା ହୁଏ ବି ବାଦି ପାଲା ହୁଏ। ସନ୍ଧ୍ୟାବେଳକୁ ଆଳତି ପୁଷ୍ପାଞ୍ଜଳି ଦିଆ ହୁଏ ତାପ ର ଦିନ ବି ସେ ତୃତୀୟ ଦିନ ବି ସେଇ ସୂର୍ଯ୍ୟ ପୂଜା ଗୋ ପୂଜା ହୁଏ ତାପଛକୁ ସେଇ ସନ୍ଧ୍ୟା ବେଳକୁ ଆଳତି ହୁଏ। ପୁଷ୍ପାଞ୍ଜଳି ଦିଅନ୍ତି ଯାତ ସେଦିନ ହଁ ସଙ୍ଗୀତ ହୁ। ଭଜନ ସନ୍ଧ୍ୟା ହୁଏ ତାପରେ ତା ପରଦିନ ଛୋଟ ଛୁଆଙ୍କର ନୃତ ତ୍ୟ ହୁଏ ସକାଳୁ ସେମିତି ପୂଜା ସେ ସବୁଦିନ ଯାହା ପୂଜା ପୂଜୀ ହୁଏ ସନ୍ଧ୍ୟାବେଳକୁ ପୁଣି ଛୋଟ ଛୁଆଙ୍କର ନୃତ୍ୟ ହୁଏ। ତାପରେ ସ ତୃତୀୟ ଦିନ ହୁଏ ଚତୁର୍ଥ ଦିନ ବି ଆସନ୍ତି ଚତୁର୍ଥ ଦିନ ସେମିତି ସବୁ ଦିନ ମାନେ ଯେମିତି ପୂଜା ସୂର୍ଯ୍ୟ ପୂଜା ଗୋ ପୂଜା ସ ବି ହୁଏ ପ୍ରସାଦ ହୁଏ। ଖାଆନ୍ତି ଲୋକମାନେ ତାପରେ ସନ୍ଧ୍ୟାବେଳକୁ ସେଦିନ ସନ୍ଧ୍ୟାବେଳକୁ ହୁଏ। ଯଉଁ ଦିବାକର ବାବା ଆସନ୍ତି ଆମର ଠିକି ଡକାନ୍ତି ତାଙ୍କୁ ସେ ପ୍ରବଚନ ଦିଅନ୍ତି ଉମ ପଞ୍ଚମ ଦିନ ପଞ୍ଚମ ଦିନ ଆସନ୍ତି ସକାଳେ ସେମିତି ସୂର୍ଯ୍ୟ ପୂଜା ଗୋ ପୂଜା ହୁଏ। ସୂଜ ସୂର୍ଯ୍ୟ ପୂଜା ଗୋ ପୂଜା ହୁଏ ତାପରେ ସେଦିନ ଠାକୁ ଯାଆନ୍ତି ନଗର ବୁଲି ତା ରେ ସନ୍ଧ୍ୟାବେଳକୁ ପୁର୍ଣାହୂତି ଏପଟେ ଆରମ୍ଭ ହୁଏ ସେପଟେ ପାଖରେ ଯୋଉ ଗାଁ ର ଅଛି ସରପଞ୍ଚ ପଞ୍ଚାୟତର ସ ପଞ୍ଚ ଯିଏ ସେ ଆସନ୍ତି ଆଉ ତାଙ୍କୁ ନିମନ୍ତ୍ରଣ କରାଯାଏ ସେ ଆସନ୍ତି ତାପରେ ସେଦିନ ଆମର ବ ସ୍ତ୍ର ଦାନ ଯୋଉମାନେ ଗରିବ ଲୋକ ଅଛନ୍ତି ସବୁ ପିନ୍ଧିବାକୁ ପାଉନାହାନ୍ତି ସେମାନଙ୍କୁ ସାଢ଼ୀ ଧୋତି ଲୁଙ୍ଗି ଗାମଛା ସବୁ ମ ଦାନ କରାଯାଏ କିଛି ପଇସା ତ ବି ଦିଅନ୍ତି ଅର୍ଥଦାନ କରନ୍ତି ବି କିଛି ହଉ ସେଦିନ ପୁର୍ଣାହୁତି ହୁଏ। ସବୁ ଦୋକାନ ଫୋକାନ ପଡିଥାଏ ଖେଳଣା ଦୋକାନ ଖାଇବା ଦୋକାନ ସବୁ ପଡିଥାଏ ତାପରେ ସବୁ ଲୋକ ଖାଆନ୍ତି ବି ରୋଷେଇ ହୁଏ ପ୍ରସାଦ ହୁଏ ସବୁ ଗାଁ ପାଖ ଗାଁ ସବୁ ଲୋକ ଆସନ୍ତି ଦେଖିବା ପାଇଁ ସବୁ ଖାନ୍ ଏମିତି କରି ପାଞ୍ଚ ଦିନଆଙ୍କ ପାଞ୍ଚ ଦିନ ପାଳନ କରାଯାଏ।
ଉୁଁ ଆଉ କଣ ଆଜି କଣ ଆପଣଙ୍କ ଘରେ ହେଇଛି ଖାଇବା ପିଇବା ପାଇଁ?
ଆଜ ତ ଯେହେତୁ ଅଛି ରବିବାର ଅଛି ବି ମାଛ ହେଇଥିଲା ସକାଳୁ। ପଖାଳ ଲଗେଇ ମାଛ ଭଜା ଲଗେଇ ଏ ସବୁ ଖାଇଥିଲେ ତାପରେ ଗରମ ରୋଷେଇ ହେଲା। ମାଛ ତରକାରୀ ଲଗେଇ ପୁଣି ଖିଆପିଆ ସରିଲାଣି।
ହୁଁ ଆଉ ରାତିରେ କଣ ହବ?
ରାତିକି ବର୍ଷା ତ ହଉଛି ପାଗ ଅଛି ଭଲ କଣ ବରା ବରା ଛଣା ହେବ ପକୁଡ଼ି ପକୁଡ଼ି ହେବ ଆଉ ଆଳୁମଟର ତରକାରୀ
ବହୁତ ବଢିଆ।
ଏ ପାଗରେ ତ ଖାଇବାକୁ ଜିନିଷ ବଢିଆ ଟେଷ୍ଟ ଲାଗେ ନା।
ହୁଁ ହୁଁ
ହିଁ ଆପଣ କଣ ଖାଇଛନ୍ତି?
ସଖାଳୁ ପଖାଳ ଖିଆ ହେଇଛି ଏବେ ଗରମ ଭାତ ଡାଲମା ହେଇ ସାଇଲାଣି ଭଜା ହେଇଗଲେ ଖାଇବୁ ଆଉ।
ହୁଁ ଓଡିଆଙ୍କର ତ ପଖାଳ ଆଗ ଆଉ ଯେ ତେ ଝରି ବର୍ଷା ହେଉ କି ଯାହା ହଉ ପଖାଳ ଖାଇଲେ ହିଁ ଭଲ।
ହୁଁ
ପଢ଼ାପଢ଼ି କଣ ଚାଲିଚି ଏବେ?
ଅଷ୍ଟ ଶହ ପାଇଁ ଫର୍ମ ପଡିଚି।
ଏକ୍ଜାମ ଦିଆସରଲାଣି। ଫର୍ମ ପକେଇଛନ୍ତି ପ୍ଲସ୍ ଥ୍ରୀ ସେଖେଣ୍ଡ ଇଅର ନା ପ୍ଲସ ଥ୍ରୀ ପା।
ଫାଷ୍ଟ ଇଅର ଫାଷ୍ଟ ଇଅର।
କେଉଁ ସରଲା।
ଫାଷ୍ଟ ଇଅର ହବ ମାନେ ପ୍ଲସ ଥ୍ରୀ ଆଡ଼ମିସନ ହବ।
ପ୍ଲସ୍ ଟୁ ସରିଲ ପ୍ସସ ଥ୍ରୀ ଆଡମିସନ ହବ।
ହଁ
ଓଁ ତାପରେ କଣ କେମିତି ପ୍ଲାନିଂ ଅଛି ପ୍ଲସ୍ ଥ୍ରୀ କରିକି ତାପରେ କଣ କରିବ?
ପ୍ଲସ ଥ୍ରୀ କରିବା ତାପରେ
ଆଇଟି ଆଇ କରିବେ।
ନା ନା ନା ଦେମିନି। ଆଉ ଜଉ କମ୍ବ୍ରିଟ କମ୍ବ୍ରିଟକାମ ଆସିଚି।
ହଁ
ପଢା ପଢି କରିବି।
ହୁଁ ହ ହ ଆପଣଙ୍କର ଟିକେ ଫସଲ କଣ ଶୁଣୁନାହାନ୍ତି।
ବାଇଗଣ ଭେଣ୍ଡି କଲରା ବୋଇତାଳୁ ଜହ୍ନି। କାକୁଡ଼ି ମକା।
ହୁଁ
ଆଉ ଜଲି ଜାତୀୟ ଫସଲ ଯଉ ମୁଗ, ବିରି, ହରଡ। ହଁ ରସ ବହିଥାଏ ଆମର। ଆପଣଙ୍କ ଆଡେ କଣ ଦିନଲାଣି କି ଫସ
ଖରା ଦିନେ ଯେ ସବୁ ଲାଗିଥିଲା ସବୁ ବର୍ଷା ଦିନେ ସେରା ତାପରେ ଖରା ଦିନେ ଲାଗିଥିଲା ନା ସେରା। ସବୁ ମରିଗଲାଣି ଗଛ ପୁଣି ସାନି ଲାାଗିଛି ସବୁ ବାଇଗଣ। ହ ବାଇଗଣ ଫୁଲ କଷି ହେଲାଣି କାକୁଡି କଲରା ସବୁ ଫୁଲ ଧଇଲାଣି। ବାହାରି ଯିବ। ଆଉ ମାସେକେରେ ଆଉ। ହଁ ମୁଁ ରଖୁଛି ପରେ କେତେ ଫ୍ରି କଲ କରିବି।
ହଁ।